କଣ କରୁଥିଲ ସାଙ୍ଗ?
ଏଇ ବସଚି।
ଆଉ ସବୁ ଭଲ ତ କୁଆଡେ ବୁଲିବା ପାଇଁ ଯାଇନା ଓହୋ ଆଉ ତମର କଣ ଖାଇଥିଲ ସନ୍ଧ୍ୟାରେ
ସନ୍ଧ୍ୟାରେ ବିସ୍କୁଟ ଫିସ୍ କୁଟ ଖାଇଛୁ ଆଉ।
ଆଉ କିଛି ଖାଇିନି। ରା ର ସବୁ ହେଇଗଲାଣି ତିଆରି କଣ ତିଆରି କରିବାି।
ଚଟଣି ଫଟଣି କରି ଖାଇ
ଉଁ ଆଉ ଘରେ ସମସ୍ତେ ଭଲ ତ।
ମସ୍ ହୁଁ ରଜରେରେ ସବୁ। ଭଲ ଅଛି।
ହୁଁ ହୁଁ।
ହଁ।
ହଁ ସବୁ ଠିକ ଠାକ ଅଛି ହଁ ମୋର ବି ସବୁ ଭଲ।
ଉ ହୁଁ।
ହୁଁ।
ଆଉ ହଁ ହଁ।
ତାଜା ପନିପରିବା କିପରି ଚିହ୍ନେଇବା?
ହୁଁ ରହ ଦେଖୁଚି। ତା ତାଜା ପନିପରିବା ରଙ୍ଗ ଉଦ୍ଦବି ଉଜ୍ଜାଡ଼ିତ ଓ ସ୍ଵଭାବିକ ହେଇଥାଏ। ଏହା ହୁଁ ଆ ଦଡ଼ିୀୟ ସଜନ ଓ ପାକ ମାଳ ମାଳକ ପୋକମାଳକ ମୁ ମୁକ୍ତ ଥାଏ ପତ୍ର ସୁଖେ ଆ ଦେଖାଯାଇ ନଥାଏ ଏବଂ ଯେକୌଣସି ପଚା ଗନ୍ଧ ଆସେ ନାହିଁ ଏହି ଲକ୍ଷଣ ଗୁଡ଼ିକୁ ଦେଖ। ଠିକ। ତା ଜା ପନିପରିବା ଚିହ୍ନଟ। କରାଯାଇପାରେ ପନିପରିବା ଓ ସ୍ଵାସ୍ଥ୍ୟର ସମ୍ପର୍କ କଣ?
ଓ ଶରୀରକୁ ସୁସ୍ଥ ଓ ସବଳ ରଖିଥାଏ ଏହା ହଜମ ଗରୁ ସୁରକ୍ଷା ଦିଏ ଏ ନିୟମିତ ପନିପରିବା ଖାଇଲେ। ସୁସ୍ଥ ଜୀବନ ଯାପନ ସମ୍ଭବ ହୁଏ।
ହଁ। କନ।
ଉଁ ପାନି
ତନ୍ତୁ ବା ଫାଇବର ଅ ପନି ପରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଆଁ ଉତ୍ପାଦନ ଏହା ଖାଦ୍ୟକୁ ସହଯୋଗରେ ହ ହଜମ କରି ତୁରନ୍ତ ଉଁ। କା କଷ୍ଟକାଠିନ୍ୟ ଦୂ ଦୂର କରେ ଏବଂ ଅ ତ ତ କୁସ ସୁସ୍ଥ ରଖେ ଏହା ଶରୀରରେ ଅଚ ଅ ଅତିରୋକ୍ତ ଚର ବି ଓ। କଲେଷ୍ଟରରେ କମାଇ ବାରେ ମଧ୍ୟ ସାହାଯ୍ୟ ହୁଏ। ପନିପରିବାର ଭିଟାମିନ ରେ ଭୂମିକା କଣ?
ପନିପରିବାରେ ଥିବା ଭିଟାମିନ୍ ଶରୀରର ବିଭିନ୍ନ ଅଙ୍ଗ ସଠିକ୍ କାର୍ଯ୍ୟ ପାଇଁ ଆବଶ୍ୟକ ଭିଟାମିନ୍ ଏ ଆଖି ପାଇଁ ଭିଟାମିନ୍ ସି ଏ ରୋ ପ୍ରତିରୋଧକ ଶକ୍ତି ପାଇଁ ଏକ ଭିଟାମିନ୍। ଉ କେ ହାଡ଼ ପାଇଁ ଉପକାରୀ ଏହି ଭିଟାମିନ୍ ଗୁଡିକ ଶରୀରକୁ ସୁସ୍ଥ ସକ୍ରିୟ ଓ ଶକ୍ତିଶାଳୀ ରଖିଥାଏ ପନିପରିବା ଓ ପରିବେଶର ସମ୍ପର୍କ କଣ?
କରିବା ଗ ଛ ପରିବା ପରିବେଶକୁ ସବୁ ସବୁଜ ଓ ସୁନ୍ଦ କରିଥାଏ ଏହା ବାୟୁ ରୁ କା କାର୍ବ ବନ ଡାଇଅକ୍ସାଇଡ୍ ଗ୍ରହଣ କରି ଅମ ଜନ ଛାଡ଼ିଥାଏ। ଏହା ପରିବେଶ ରେ ସନ୍ତୁଳନ ରକ୍ଷା କରେ ଏବଂ ଜୀବନଗତ ପାଇଁ ଉ ଉପକାରୀକୃତ ହୁଏ ତୁର ତେଣୁ ଅନତ। କରିବା ଓ ପରିବେଶ ପରିଷ୍କାର ସହଯୋଗ ଯୋଡି କୁଡ଼ିତ। ଛାତ୍ର ଅ ଛାତ୍ରୀ ମାନଙ୍କୁ। ଲୋକ ପାଇଁ ପନିପରିବା ଗୁରୁତ୍ଵ କଣ?
ପନିପରିବା ଛାତ୍ର ମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହାୟକ ହୁଏ ଏଥିରେ। ଥିବା ପୋଷକ ତତ୍ଵ ସ୍ମରଣ ଶକ୍ତି ଆ ଏକ ଏକାଗ୍ରତା ଓ ଶରୀର ବିକାଶ ବଢା ନିୟମିତ। ପନିପରିବା ଖାଇବା ଛାତ୍ରମାନୋନ ସୁସ୍ଥ ରହି ପାଠପଢ଼ାରେ ଭଲ ଦର୍ଶନ କରିପାରନ୍ତି।
ପନିପରିବା ଚାଷ ରୁ କିପରି ଲାଭ ବାନ ହେବା ପନିପରିବା। ଚାଷ କୃଷକ। ମୁଙ୍କ। ପାଇଁ ଏକ ଲାଭ। ଭଜନ ବ୍ୟବହିତ ପନିପରିବା। ବୱବ୍। ବିକ୍ରୟ କରି କୃଷିମାନେ ଭଲ ଆୟ କରନ୍ତି ଏହା ତାଙ୍କର। ଜୀବନଯାପନ ଉପନ ମାନଙ୍କୁ ଉତ୍ପାଦନ କରେ ପନିପରିବା ଚାଷ ଗ୍ରହଣ। ଅହ। ଅତନୈତିକ ବିକାଶରେ ମଧ୍ୟ ସାହାଯ୍ୟକ ହୁଏ ପନିପରିବା ସମ, ସୁରକ୍ଷଣ କାହିଁକି ଆବଶ୍ୟକ?
ପନିପରିବା ସଂରକ୍ଷଣ କଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବା ଯୋଗ୍ୟ ରହିଥାଏ। ଥାଏ ଏହା ଖାଦ୍ୟ ଅପଚୟ କମାଇଥାଏ ଏବଂ ପୋଷକ ପୌଷ୍ଟିକ ଗୁଣକୁ ସୁରକ୍ଷିତ ରଖିଥାଏ ସଠିକ ସଂରକ୍ଷଣ ଦ୍ଵାରା ଲୋକ। ଲୋକମାନେ ସାରା ବର୍ଷ ପନିପରିବା ଲାଭ ପାଇପାରନ୍ତି ତେଣୁ ପିନି।
ଗାଁ କଣ ଗାଁ ହେଉଛି ଏକ। ଏକ ଛୋଟା। ଜନବାସିତ ଅଞ୍ଚଳ ଯେଉଁଠାରେ ଲୋକମାନେ ଏକାଠି ବାସ କରନ୍ତି ଗାଁ। ମାନେ ପ୍ରଧାନିତ କୃଷ ପଶୁପାଳନ ଓ ଅନ୍ୟାନ୍ୟ ଜୈବିକ ଉପ। ଉପରେ ନିର୍ଭର କରନ୍ତି ଗାଁରେ ପରିବେଶ ଶାନ୍ତି ସୁଯୋଗ ଓ ପ୍ରକାଶିତ ସୁୌନ୍ଦର୍ଯ୍ୟ। ଭୟପୁର ହେଇଥାଏ ଗାଁ କୁ ଦେଶରେ ମୋର ମୋରୁ। ତଣ୍ଟ ବୋଲି। ତକରା। କୁହାଯାଏ କାରଣ ଏ ଏକାଧିକ ଖାଦ୍ୟ ଆ ସଂଗ୍ରହ ଗାଁରୁ ଉତ୍ପାଦିତ ହୁଏ। ଗାଁର ଗୁରୁତ୍ୱ କଣ?
ଗାଁ ଦେଶର ଆର୍ଥିକ ଓ। କୃଷି-ଇ ର ଆଧାର ଅଟେ। ଏଠାରେ ଚାଷ ପନିପରିବା ଉତ୍ପାଦିତ ପଶୁପାଳନ ଏବଂ ବିଭିନ୍ନ କୁଟୀର ଶିଳ୍ପ କାର୍ଯ୍ୟ ହୋଇଥାଏ। ଗାଁ ଦେଶରୁ ଖାଦ୍ୟ ଯୋଗାଇ ଥା ଏବଂ ଲୋକଙ୍କୁ ର ଜୀବନ ଯାପନରେ ସାହାଯ୍ୟ ହୁଏ ଏ। ଗ୍ରାମୀଣ ସଂସ୍କୃତି ପରମ୍ପରା ଓ ଐତିହ୍ୟ ଗାଁ ଗାଁରେ ସୁରକ୍ଷିତ ରହେ। ଗାଁ, ଗାଁ ପରିବେଶ କିପରି ହୋଇଥାଏ?
ଗାଁ ର ପରିବେଶ ଶ ସାଧାରଣତଃ ଶାନ୍ତି ପରିଷ୍କାର ଓ ପ୍ରଦୁତ୍ ସଅଁ କୁତ ହେଇଥାଏ। ଚାର ଚାରିଆଡେ ସବୁଜ କ୍ଷେତ୍ର ଗ ଠ ପିଲ୍। ଗଛ ପଲା ନଦୀ, ପୋଖରୀ ଓ ବଗିଚା ଦେଖିବାକୁ ମିଳେ। ତାଜା ବାଇ ଓ ପ୍ରକୃତିକ ସୌନ୍ଦର୍ଯ୍ୟ ଲୋକଙ୍କ ମାନଙ୍କୁ ଆନନ୍ଦିତ ହେଇଥାଏ। ଗାଁରେ ଲୋକ ଲୋକମାନେ ଲୋକମାନଙ୍କର ମୁକ୍ ମୁଖ୍ୟ ପୋଷ କଣ?
ଗାଁ ର ଅଧିକ ଲୋକଙ୍କୁ ମୁଖ୍ୟ ପୋଷା ହେଉଛି କୃଷ, କୃଷି ସେମାନେ ଧାନ, ଗହମ, ପନିପରିବା ବିଭିନ୍ନ ଫ-ଫ ଫସଲ ଚାଷ କରନ୍ତି। କେତେକ ଲୋକ ପଶୁପାଳନ, ମାଛ ଚାଷ ଆଉ ହସ୍
ଗାଁର ଅ ଅ। ପ୍ରକୃତିକ ପରିବେଶ ଓ କୃଷି ଉଭୟିତ ଜୀବନ। ଦେଖିବାକୁ ମିଳେ। ଯେତେବେଳେ ସହରରେ ସୁ ଥଡ଼ସ ଓ ଆଧୁନିକ ସୁବିଧା ଅଧିକ ଥାଏ। ଗାଁ ରେ ଜୀବନ ସଂଖ୍ୟା, ନା ଜନସଂଖ୍ୟା କମ୍ ଓ ପ୍ର ଷଣ କମ୍ ଥାଏ। କିନ୍ତୁ ସହରରେ ଜୀବ ଜନସଂଖ୍ୟା ଓ । କ୍ଷତିୟ ତ ଅଧିକ ଥାଏ। ଗାଁର ଶିକ୍ଷକ ଗୁରୁତ୍ୱ କଣ?
ଶିକ୍ଷା ଗ୍ରାମ ବାସୀ କୃଷିଙ୍କ ସଚେତନ ଓ ସ୍ୱାବଲମ୍ବୀ କରିଥାଏ। ଶିକ୍ଷିତ ଲୋକମାନେ ନୂତନ କୃଷି କ୍ରୋଧିତ ଅପନାଇ ପାରନ୍ତି, ଏବଂ ସମାଜର ବିକାଶରେ ଅବଦାନ ହୋଇପାରନ୍ତି। ତେଣୁ ଗାଁରେ ସି ।
ହଁ ଖୁସି ଗାଁ ଅତ୍ୟନୀତିରେ ମୁଖ । ଆଧାରିକ ଅଟେ ଏହା ଦୂର ଲୋକମାନେ ଖାଦ୍ । ଓ ଜୀବିକା ପାଇଥାନ୍ତି। କୃଷି ଦେଶରେ ଖାଦ୍ୟ ସୁରକ୍ଷିକଉ ମଧ୍ୟ ସୁନିଶିତ କରିଥାଏ ଗାଁର ଖରିର ଗ୍ରୁପ୍
ପୋଖରୀ ଗାଁ ର ଜଳ ଆବଶ୍ୟକ ତା ପୂରଣ କରେ। ଏହା ମାଛ ଚାଷ ଜଳ ସେଚନ ଓ ଦୈନନ୍ଦ କାର୍ଯ୍ୟରେ ଉପକାରୀ ହୁଏ। ପୋଖରୀ ଗାଁ ର ସୌନ୍ଦର୍ଯ୍ୟ ମଧ୍ୟ ବଢାଇଥାଏ। ଗାଁ ଏ ଗଛର ଗୁରୁତ୍ଵ କଣ?
ଗଛ ଅମଳ ଜାନ ଯୋଗାଇ ପରିବେଶକୁ ସ୍ଵସ୍ଥ ର ଖେ ଫଳ, କାଠ ଓ ଔଷଧ ମଧ୍ୟ ଦେଇଥାଏ। ଗାଁର ସବୁଜ ପରିବେଶ ଗଛ ଯୋଗୁ ସୁନ୍ଦର ହେଇଥାଏ। ଗାଁର ପଶୁପାଳନ
ପଶୁ ପାାଳନ ଆ ଗ୍ରାମବାସୀ ଏକ ଆୟ ଏକ ପ୍ରମୁଖ ଉତ୍ସ ଅଟେ। ଗାଈ, ମଇଁଷି, ଛେଳି ଓ କୁକୁଡ଼ା ପାଳନ ଦ୍ୱାରା କ୍ଷୀର ମାନ ସହ ଅନ୍ୟାନ୍ୟ ଉ ଉତ୍ପାଦ ମିଳିଥାଏ। ଏହା କୃଷି କାର୍ଯ୍ୟରେ ମଧ୍ୟ
ରାସ୍ତା ଯୋଗ ଯୋଗ ଯୋଗୀ ବ୍ୟବସାୟ ସୁ ସୁଗମ କରେ। ଏହା ଦ୍ଵାରା ଲୋକମାନେ ବଜାର ସ୍କୁଲ ହାଇ ହସ୍ପିଟାଲ ଓ ସହରକୁ ସହଜ ସହଜରେ ଯାତାଯତ କରି କରନ୍ତି। କରିପାରନ୍ତି ଭଲ ରାସ୍ତା ଗାଁର ବି ବିକାଶରେ ସାହାଯ୍ୟ ର ହୁଏ ଗାଁର ସରୁ ସ୍ଵସ୍ଥ ସେବାର ଆବଶ୍ୟକତା। କଣ?
ସ୍ଵାସ୍ଥ୍ୟ ସେବା ଲୋକଙ୍କୁ ସୁସ୍ଥ ରଖିବାରେସାହାୟକ ହୁଏ। ଗାଁରେ ହସ୍ପିଟାଲ ସୁସ୍ଥକେନ୍ଦ୍ର ଥିଲେ ରୋଗୀମାନେ ଶୀଘ୍ର ଚିକିତ୍ସା ପାଇପାରନ୍ତି ଏହା ମୃତ୍ୟୁହାର କମାଇଥାଏ ଗାଁରେ ବିଦ୍ୟୁତର ବ୍ୟ ଗୁରୁତ୍ୱ କଣ?
ହଁ ବିଦ୍ୟୁତ ଗାଁରେ ଉତ୍ପାଦ ଉତ୍ପାଦିତତ ପାଏଙ୍ଗେ ନ୍ତ ଆବଶ୍ୟକ। ଏହା ଗ ର ଘଲ ଆଲୋକିତ ହୁଏ। କୃଷିକ କାର୍ଯ୍ୟ ସହଜ ହୁଏ। ଏବଂ ଶିକ୍ଷା ଓ ଶିଡ଼ପା ବିଗାଶ ଗାଁର ପର୍ବପର୍ବାଣି କିପରି ପାଳନ କରାଯାଏ।
ଗାଁରେ ପର୍ବପର୍ବାଣୀ ବହୁତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଏ ଲୋକମାନେ ଏକାଠି ହୋଇ ପୂଜା ଭଜନ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି ଏହା ସାମାଜିକ ଏକତା ବଢ଼ାଏ ଗାଁର
କଣ ଗାଁର ସଂସ୍କୃତି ସରଳ ପରମ୍ପକିିକ ଓ ମୂଲ୍ୟବୋଧକପୂର୍ଣ୍ଣ ହେ ଥାଏ ଲୋକମାନୋନ ପର ରକୁ ସହଯୋଗ କରନ୍ତି। ଏବଂ ପରମ୍ପରାକୁ ସମାଜ ଦିଅନ୍ତି ଗ୍ରାମଣୀୟ ସଂସ୍କୃତ ଭାବ ବରେ ଐତିହାସିକ ଏକ ଅମୂଲ୍ୟ। ହ ଅଂଶ ଆଉ ସବୁ ଭଲ ନା। ହୁଁ ଆଉ କଣ ଖବର?